ଆଁ।
ହଁ ହ୍ୟାଲୋ।
କାର୍ ମୋ ଆବାଜ ଆସୁଛି ଆପଣଙ୍କୁ? ହ୍ୟାଲୋ।
ହଁ ହଁ ମ୍ୟାଡ଼ାମ ନମସ୍କାର। ଆସୁଛି, ଆସୁଛି ମ୍ୟାଡ଼ାମ ନମସ୍କାର।
ଆଜ୍ଞା ଆଜ୍ଞା ମ୍ୟାଡ଼ାମ କେମ୍ତି ଅଛନ୍ତି?
ହଁ ମ୍ୟାଡ଼ାମ ଚାଲିଛି ଆଉ।
ହ୍ୟାଲୋ। ଭଲ ଅଛନ୍ତି?
ଭଲ ଅଛି। ଆଜ୍ଞା ଆଜ୍ଞା।
ଆଜ୍ଞା ମା ହଁ ମ୍ୟାଡ଼ାମ ଆକ୍ଚୁଲି ମ ମୋର ମୁଁ ବି ଭଲ ଅଛି। ଆକ୍ଚୁଲି ମୋର ଗୋଟେ ଡାଉଟ୍ ଥିଲା ତ ତ ସେଥିପାଇଁ ଫୋନ କରି ଥିଲି ମ୍ୟାଡ଼ାମ୍ ଆକ୍ଚୁଲି ମୁଁ ମାନେ ଟେନଥ୍ ପାସ୍ କରିକିନା ଘରର ଟିକେ ପୋ ପ୍ରୋବ୍ଲେମ୍ ଥିଲା। ଆଉ ଟିକେ ପଢି ପାରିଲିନି ସେ ସେତେବେଳେ ଫାଇନାନ୍ସିଆଲି ମାନେ ପ୍ରୋବ୍ଲେମ୍ ଆର୍ଥିକ ସ୍ଥିତି ଘରର ଭଲ ନଥିଲା। ବଟ୍ ମ୍ୟାଡାମ୍ ମୁଁ ଟେନଥ୍ ଭଲରେ ମାନେ ସେଭେଣ୍ଟି ପର୍ସେଣ୍ଟ ପାଖାପାଖି ରଖିଛି ଆଉ ମୁଁ ଟିକିଏ ମ୍ୟାଡ଼ମ୍ ଚାହୁଁଛି ଆଇ ଟି ଆଇ କରିବା ପାଇଁ। ମ୍ୟାଡ଼ମ୍ ମୋର ଦି ବର୍ଷ କିନ୍ତୁ ମଝିରେ ଗ୍ୟାପ୍ ଅଛି ମୁଁ ଆଇ ଟି ଆଇ ମ୍ୟାଡ଼ମ୍ କରି
ହୁଁ ସେ ଗ୍ୟାପ୍ ଅଛି। ଆ ହଁ ଆଇ ଆଇ ଟି ଏ କରିପାରିବି କ ଆଇ ଟି ଇ କରିବାକୁ ସେମିତି କିଛି ଗ୍ୟାପ୍ କିଛି ଆପଣଙ୍କ ଏମ୍ତି ମାନେ ମେନ୍ସନ୍ ନାହିଁ କି ଏ ଏତେ ଗ୍ୟାପ୍ ଥିଲେ ଆପଣ କରିପାରିବେନି ବୋଲି ଆଇ ଟି ଆଇ କରିପାରିବେ। ଆଉ ଆଇ ଟି ଆଇ କଣ ଆଇ ଟି ଆଇ ବାଦ୍ ଆପଣ ଯଦି ଚାହିଁବେ ଟେନ୍ଥ ପରେ ଡାଇରେକ୍ଟ ଡିପ୍ଲମା ବି କରିପାରିବେ।
ଆଜ୍ଞା ଆଜ୍ଞା ଟେନ୍ଥ୍ ପରେ ଡାଇରେକ୍ଟ ଡିପ୍ଲୋମା କରିହଉଛି କି ମ୍ୟାଡ଼ାମ୍?
ହଁ ହଁ ହେଇପାରୁଛି ନା। ଆପଣ ଚାହିଁଲେ ଦି ଦି ଆଇ ଟି ଆଇ ବି କରିପାରିବେ ଦି ବର୍ଷ। ତାପରେ ଡିପ୍ଲୋମା ଯଦି ନ ଚାହିଁକି ଆପଣ ଗୋଟେ ଟେନ୍ଥ୍ ପରେ ଏଣ୍ଟ୍ରାନ୍ସ ଏକ୍ଜାମ୍ ଆସୁନି କି ଆମର? ଏସ୍ ବି ଟି ସି ର ସେଇଟା ଦେଇକି ଆପଣ ଡାଇରେକ୍ଟ ତିନି ବର୍ଷ ବି ଡିପ୍ଲୋମା ବି କରିପାରିବେ।
ଆଜ୍ଞା ଆଜ୍ଞା। ମ୍ୟାଡାମ୍ ଆଇ ଟି ଆଇ ରେ କଣ କଣ ସବୁ ଟପିକ୍ ରେ ପଢାଯାଏ ବ୍ରାଞ୍ଚ ଯୋଉ କଣ କୁହନ୍ତି? ସେଗୁଡା ଟିକେ ମତେ କହିବେ?
ହଁ ଆମର ଆଇ ଟି ଆଇ ରେ ମ୍ୟାଡାମ୍ ଦିଟା ବେସିକାଲି ମାନେ ପ୍ରାୟ କଲେଜରେ ଦିଟା ହିଁ ଥାଏ ଆମର ଟ୍ରେଟେ ଗୋ ଗୋଟେ ହଉଚି ଆମର ଫିଟର ଆଉ ଗୋଟେ ହଉଚି ଆମର ଇଲେକ୍ଟ୍ରିସିଆ ହେଲା କିନ୍ତୁ ପ୍ରାୟ ତି ଆମର ଯେମତି ଅଲଗା କିଛିଟା ଅଛି ୟୁନିଭରସିଟି ସେଥିରେ ଆମର ଏକ ଚା ଗୋଟେ ଏବେ ଆଡ୍ କରିଦେଇଚନ୍ତି ଇଲୋକ୍ଟନିକିସ୍ସ ନହେଲେ ପ୍ରାୟ ନାଇଣ୍ଟ୍ ପରସେଣ୍ଟ ଆପଣଙ୍କର କଲେଜରେ ଏ ଦିଟା ଜାଗାର ଟ୍ରେଡରେ ଥାଏ, ଗୋଟେ ହଉଚି ଆଉ ଯେମିତି କହିଲି ଫିଟର ଗୋଟେ, ଇଲେକ୍ଟ୍ରିସିଆନ ଗୋଟେ। ଫିଟର ମାନେ ଆପଣଙ୍କର ଯଦି ଏ ମେକାନିକାଲ ଉପରେ କିଛି ମାନେଙ୍କର ବହୁତ୍ ଇଣ୍ଟରେଷ୍ଟ ଥିବ ତ ସେଇ ଲାଇନିଙ୍ଗ ଆପଣ ଯାଇପାରିବେ, ଆଉ ଏଲେକ୍ଟ୍ରିସିଆନ ତ ଯାହା ତାହେଲେ ଆପଣ ଇଲେକ୍ଟ୍ରିକାଲ ଜିନିଷ ଉପରେ ଯାହା ଆପଣଙ୍କ ସେ ଭିତରେ ପଢା ହବ ଆଉ।
ଆଜ୍ଞା ମ୍ୟାଡ଼ମ୍ ଆଉ କୋଉଥିରେ ମାନେ ଜବ୍ ଟା ମାନେ ଭଲ କୋଉ ଫିଲ୍ଡ ଟା ନେଲେ ବେଶୀ ମାନେ ଜବ୍ ମ୍ ମିଳିବାର ଇଏ ଅଛି?
ଦେ ଦିଟା ଜାକରେ ଜବ୍ ମାନେ ବି ଆପଣ କରିପାରିବେ ନିଜେ ଚାହିଁଲେ ଆପଣ କିଛି ଗୋଟେ ଷ୍ଟା ଜବ୍ ବି କରିପାରିବେ ହେଲା, କିନ୍ତୁ ଆପଣ ଯଦି କହୁଛନ୍ତି କରିବେ ତ ଆପଣଙ୍କ ପାଇଁ ଆପଣ ଯଦି ଇଲେକ୍ଟ୍ରିସିଆନ୍ ଟା ନିଇବେ, ତାହେଲେ ଆପଣଙ୍କ ପାଇଁ ବେଟର ରହିବ।
ଆଜ୍ଞା ଯଦି ଷ୍ଟାର୍ଟ ଅପ୍ କରିବି, ତାହେଲେ କେମିତି କଣ ଷ୍ଟାର୍ଟ ଅପ୍ କରିବ ମ୍ୟାଡ଼ମ୍ ଇଲେକ୍ଟ୍ରି
ମାନେ ଦେଖନ୍ତୁ ଆପଣ ଯଦି ଆଇ ଟି ଆଇ ରେ ଗୋଟେ ଇଲେକ୍ଟ୍ରି ଡିସିସନ୍ ଇଏ ଗଲା ଆପଣଙ୍କର ଲାଇସେନ୍ସ୍ ପଳେଇ ଆସିବ, ହେଲା ନା ତ ସେଇ ଏଇଟା ହେଇ ଗୋଟେ ଏକ୍ସାମ୍ ରେ ଦେଇକି ସେଇଟା କଣ ଲାଇସେନ୍ସ ରଖନ୍ତି ହେଲା ସେ ଲାଇସେନ୍ସ ଯଦି ଆପଣ ଆପଣ ପାଖରେ ରହିପାରିଲା, ଆପଣ ଛୋଟ ମୋଟ ଇଲେକ୍ଟ୍ରୋନିକସ ର ଗୋଟେ ମାନେ ସପ୍ ଟେ ଖୋଲି ପାରିବେ। କି ନହେଲେ ଆପଣ ଯଦି ନ ଚଲେଇବେ, ଆପଣ ଆଉ କାହାକୁ ଦେଇପାରେବେ ସେ ତ ଚଲେଇ ପାରିବ ନା। ପଶି ପାରିବନି କିନ୍ତୁ ଆପଣଙ୍କର ଲାଇସେନ୍ସ ଟା ଥିବ।
ଆଜ୍ଞା ଆଜ୍ଞା।
ଆ ହଁ ସେଇ ଟାଇପ୍ ର ଜିନିଷ ହେଇ ପାରିବେ ଆଉ ଯଦି ସିଟର୍ ନେଲେ ଆପଣ ନର୍ମାଲ୍ ତ ଜାଣିଥିବେ, ଲେର୍ ର ଆକ୍ସ ବାକ୍ସ ଯୋଉ ପକଉଚନ୍ତି।
ହୁଁ ହୁଁ ହୁଁ।
କି ପି ଆପଣ ନକରି ପିଲା ତ କରିପାରିବେ ନା ପିଲା ରଖିକି କାମ କରେଇ ପାରିବେ। ଏଇ ଟାଇପ୍ ର ସବୁ ଆଉ।
ଆଜ୍ଞା ଆଜ୍ଞା। ଆଉ ମ୍ୟାଡାମ୍, ଆଉ ଗୋଟେ ଜିନିଷ ମତେ କହିଲେ, ମୁଁ ଆଇ ଟି ଆଇ ପରେ ଆଁ ଡିପ୍ଲୋମା ଟା କରିପାରିବି?
ହଁ ହଁ ଆହୁରି ବଢିଆ ଆପଣଙ୍କ ପାଖରେ ତ ଭଲ ସ୍କୋପ୍ ରହିବ। ମାନେ କଣ କହିଲେ, ଆଜିକାଲି ଯୋଉମାନେ ସବୁ କରୁଚନ୍ତି ମନେକର ପ୍ଲସ୍ ଟୁ ବିଟେକ୍ କରୁଚନ୍ତି। ସେମାନଙ୍କୁ କଣ ନା ଏଇ ଯୋଉ ପ୍ଲାଣ୍ଟ ଲାଇନିଂ ରେ ପ୍ରାୟ ନଉନାହାନ୍ତି। ମାନେ ଦେଖୁଚନ୍ତି ତାଙ୍କର ପ୍ରାକ୍ଟିକାଲ୍ ନଲେଜ କ ଥିବ ଏମିତି କହିକି ପ୍ରାୟ ନଉନାହାନ୍ତି, କିନ୍ତୁ ଯଦି ଆପଣ ଆପଣ ଆଇ ଟି ଆଇ ଡିପ୍ଲୋମା କରିଦେଇଚନ୍ତି, ଆପଣଙ୍କୁ ସେଇ ସାଙ୍ଗରେ ଏ ପ୍ଲାଣ୍ଟ ରେ ପୁରା ଆପଣଙ୍କୁ ନେଇଯାଉଛନ୍ତି। ସାଲାରି ବି ବଢିଆ ଅଛି ମ୍ୟାଡାମ୍।
ସାଲେରୀ ବି ଭଲ ଅଛି?
ହଁ ହଁ ସାଲେରୀ ଭଲ ରହୁଚି ନା ପୁରା ଷ୍ଟାର୍ଟିଂ ପ୍ରେସର ରହୁ ପଛେ ଆପଣ ଙ୍କ ଅଠର ମାନେ ଅଠର, ଉଣେଇଶି, ପଚିଶି ପର୍ଯ୍ୟନ୍ତ ବି ଯାଉଚି।
ଓହୋ ହୋ ହୋ ଆଉ ଗୋଟେ ଜିନିଷ ମ୍ୟାଡ଼ମ୍ ମୋତେ କହିଲେ? ଏ ମାନେ ଆଇଟିଆଇ ଟା କେତେ ବର୍ଷ କରିବାକୁ ପଡେ?
ଦି ବର୍ଷ।
ଦି ବର୍ଷ, ଆଉ ଡିପ୍ଲୋମା ଟା କେତେ ବର୍ଷ ମ୍ୟାଡ଼ମ୍?
ତିନି ବର୍ଷ।
ତିନି ବର୍ଷ, ଯଦି ମୁଁ ଆଇଟିଆଇ ପରେ ଡିପ୍ଲୋମା କରିବି, ତାହେଲେ କେତେ ବର୍ଷ ସେଇ ତିନି ବର୍ଷ କର
ସେଇଟା ନା ନା ଦି ବର୍ଷ ଆପଣ କରିବେ, ଲାଟେରାଲଏଣ୍ଟ୍ରି ଆପଣ ସେ ଡିପ୍ଲୋମାର ଗୋଟେ ଅଛି ସେଇ ସେଠି ଦି ବର୍ଷ ଯାଇକି ଆଡା ଆରାମ ସେ ଆପଣ କରିବେ, ମାନେ ଡାଇରେକ୍ଟ ସେକଣ୍ଡ ଇୟର୍ କୁ ଜଏନ୍ ହେବେ।
ଡାଇରେକ୍ଟ ସେକେଣ୍ଡ ଇୟର୍ ଠାରୁ ଜଏନ୍ ହେବେ, ଓକେ, ତ ଫାଷ୍ଟ ଇୟର୍ ପାଠ ମୋର ଆଉ ପଢ଼ିବାର କିଛି ଦରକାର ନାହିଁ?
ନାଇଁ ନାଇଁ ଯେମିତି ମନେକର ବିଟେକ୍ କଲେ, ମନେକର ଆପଣଙ୍କର ବିଟେକ୍ କ-କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଡିପ ପ୍ଲୋମା କରିଛନ୍ତି। ଲାଟେରିଲ୍ ଏଣ୍ଟ୍ରି ଗୋଟେ ଥାଏ ନା ଡାଇରେକ୍ଟ ଯାଇକି ଫାଷ୍ଟ ଇୟର୍ ଟା ଆପଣ ମାନେ ସେକେଣ୍ଡ ଇୟର୍ ରୁ ଇଏ କରନ୍ତି। ସେମତି ଆମର ଏବେ ଆଇଟିଆଇ ଯୋଉମାନେ କରଚନ୍ତି, ସେମାନେ ଡାଇରେକ୍ଟ ଲାଟାଲାର ଏଣ୍ଟ୍ରି କରିକି ଡିପ୍ ପରେ ଜଏନ୍ ହେଇପାରିବେ।
ଆଜ୍ଞା।
ହଁ ତାପରେ ତାର କୋର୍ସ ସିଏ ବି କମ ରହୁଛି ମ୍ୟାଡ଼ାମ୍ ଆପଣ କରିପାରିବେ।
ମାନେ ଉଁ, ଅ, କଣ ଲାଟରାଲ୍ ଏଣ୍ଟ୍ରି ରେ କଲେ କ-କୋର୍ସ ବି ଟିକେ କମ୍ ରୁହେ?
ନା ନା ନାଇଁ କୋ- ଲାଟରାଲ୍ ଏଣ୍ଟ୍ରି ତ ମୋ ମାନେ ମୁଁ କହୁଛି ଟୋଟାଲ ଯଦି ଆପଣ ଆଇଟିଆଇ କି ଡିପ୍ଲୋମା କିଛି କରିବା ପାଇଁ ଚାହୁଁଛନ୍ତି। ଏବେ ପ୍ରାୟ କଲେଜ୍ ରେ କୋର୍ସ ବି ତ ପୁରା କମେଇ ଦେଲାଣି।
ଓକେ ଓକେ ଆଜ୍ଞା ମ୍ୟାଡ଼ାମ୍।
ନହେଲେ ଆପଣ ଗର୍ମେଣ୍ଟ ଆଇଟିଆଇ ଅଛି ନା। ଗମେଣ୍ଟ ଆଇଟିଆଇ ରେ ବି କରିପାରିବେ। ଆପଣଙ୍କର ସ- ସ୍କୋଲାରସିପ୍ ଆଡ୍ ହେଇଯିବ ଆଜ୍ଞା।
ଆଜ୍ଞା। ଗମେଣ୍ଟ ଆଇଟିଆଇ ର କରିବାକୁ ହେଲେ ତ ଯୋଉ ଏଣ୍ଟ୍ରାନ୍ସ ରେ ତ ଭଲ ମାର୍କ ରଖିବାକୁ ପଡିବ ନା?
ହଁ ଖ-ଭଲ ମାର୍କ ସହିତ ଆପଣଙ୍କ ର ଟେନ୍ଥର ଯଦି ପରସେଣ୍ଟେଜ୍ ଭଲ ଥିବ ଆପଣଙ୍କୁ ତ କହୁଚନ୍ ଟେନ୍ଥ ପର୍ସେଣ୍ଟେଜ୍ ଭଲ ଥିଲା ନା ସେଇ ରିଲେଟେଡ୍ ହିଁ କୋଶ୍ଚେନ ଆସେ ମ୍ୟାଡାମ୍।
ଆଜ୍ଞା। ଆଜ୍ଞା ଆଜ୍ଞା ମ୍ୟାଡାମ୍ ଆଉ ଗୋଟେ ଜିନିଷ ମ୍ୟାଡାମ୍ କହିଲେ ଏଇ ଯୋଉ ଉଁ, ଅଁ, ତାପରେ ମୁଁ ଡିପ୍ଲୋମା ଯଦି ଡିପ୍ଲୋମା କରିସାରିଲା ପରେ ତାପରେ ପୁଣି କଣ ବିଟେକ୍ କରିପାରିବି?
ହଁ ହଁ ଆରାମ ସେ କରିପାରିବେ ମ୍ୟାଡ଼ାମ୍ ବିଟେକ୍ କରିପାରିବେ ଆପଣ।
ଆଉ ସେତେବେଳକୁ ମୋତେ ପଚାରିବେନି ଆପଣ ଏତେ ବର୍ଷ ଗ୍ୟାପ୍ କାହିଁ ହେଇଗଲା? ଆଉ ଆପଣ କାଇଁ ପଢିଲେନି? କାହିଁକିନା ମୋ ସାଙ୍ଗମାନେ ମୋତେ ସେଇଆ କହିକିନା ଡରେଇ ଦେଇଚନ୍ତି ଆକ୍ଚୁଲି।
ନା ନା ନା ମ୍ୟାଡ଼ାମ୍ ଦେଖନ୍ତୁ ଦେଖନ୍ତୁ ସେମିତି ହେଲେ ଯୋଉମାନେ ମନେକର ଏବେ ମ-ମନେକର ଯାହାର ବିଟେକ୍ କି ଡିପ୍ଲୋମା କି କିଛି ଗୋଟେ ସରିଯାଇଛି। ତାଙ୍କ ଘରେ ଯଦି କିଛି ଇସ୍ୟୁ ହେଲା କିଛି ମାନେ ଫାଇନାନ୍ସିଆଲ ଇସ୍ୟୁ ହଉ କି ତାଙ୍କର ଫ୍ୟାମିଲି କିଛି ପ୍ରୋବ୍ଲେମ୍ ହଉ। ସେମାନେ ତ ପୁଣି ଗ୍ୟାପ୍ ନଉଛନ୍ତି ନା ମ୍ୟାଡାମ୍। ଡାଇରେକ୍ଟ ତ ସମସ୍ତେ ଯାଇକିି କୋଉଟି ସରିଲା ପରେ ଚାକିରି କରୁନାହାନ୍ତି ନା? ତ ସେମିତି ଆପଣ ଯଦି କିଏ ପ କେହି ପଚାରିବେନି। ଆପଣଙ୍କର ଲାଷ୍ଟ ଯୋଉ ସାର୍ଟିଫିକେଟ୍ ଟା ଥିବ ସେଟା କୋଉ ଇୟର୍ ସରୁ ସରିଛି ତା ପରଠୁ ଆପଣଙ୍କର ଗ୍ୟାପ୍ ଟା କେତେ ବର୍ଷ ଯେ ସେଇଟା ପଚାରିବେ। ଆପଣଙ୍କୁ ସେ ପ୍ରିଭିୟସ୍ ବାଲା କେହି କିଛି ପଚାରିବେନି ମୋ।
ଆଜ୍ଞା ମ୍ୟାଡ଼ାମ୍ ଆ, ଯଦି ଉଁ, ଆଇଟିଆଇ ପରେ ଜଣେ ଜଣେ ଯଦି ଚା କିରି କରୁଚି ସେ କଣ ଖାଲି ମାନେ ପ୍ଲାଣ୍ଟ ଏରିଆରେ କାମ କରିପାରିବ ନୁହଁ?
ହଁ ପ୍ରାୟ ପୁଅ ପିଲାମାନଙ୍କୁ ତ ସେଇ ଟାଇପ ର ହିଁ ଜବ୍ ମିଳେ କିନ୍ତୁ ଝିଅ ପିଲା ମାନଙ୍କର ଏଇ ଯୋଉ ପ୍ରାୟ ସେଇ ହଁ, ପ୍ରାୟ ମିଳିଯାଏ।
ଆଜ୍ଞା ଟିକେ କିନ୍ତୁ ଫିଲ୍ଡ ହଁ ଟିକେ କିନ୍ତୁ ଫିଲ୍ଡ ବାଲା। ଆଇ ଟି ଆଇ ପରେ।
ହଁ, ମାନେ ଫିଲ୍ଡ ନାହିଁ ବେଶୀ ତ ରୁହେ କିନ୍ତୁ ପୁଅ ପିଲା ମାନଙ୍କୁ ଯଦି ନେଇଥାନ୍ତି ତାଙ୍କର ଟିକେ ବେଶି ଥାଏ ମାନେ ପୁରା ପ୍ଲାଣ୍ଟ ଏରିଆ ପୁରା ଜାଣିଥିବେ ଚାଳିଶ ପଚାଶ ଡିଗ୍ରୀ ମାନେ ମାନେ ପଇଚାଳିଶ ଡିଗ୍ରୀ ଆପଣ କାମ କରିବାକୁ ପଡିବ କିନ୍ତୁ ସେଇ ଇଏ ରେ ଝିଅ ପିଲା ମାନଙ୍କୁ ସେଇ ଯୋଉ ଟିକେ ହଁ ପ୍ରେସର ଟା ଟିକେ କମ୍ ଥାଏ ଆଉ ସେ ଭିତରକୁ ଏତେ ପଠାନ୍ତିନି ଆଉ।
ଆଜ୍ଞା ଆଜ୍ଞା ଆଉ ଗୋଟେ ମତେ ଜିନିଷ ଜାଣିବାର ଥିଲା ଏଇ ଯୋଉ ମାନେ ଯେତେବେଳେ ଆଇ ଟି ଆଇ ପାଇଁ ଯୋଉ ଏଣ୍ଟ୍ରାନ୍ସ ଦବାକୁ ପଡେ ସେ ଏଣ୍ଟ୍ରାନ୍ସ ରେ ମ୍ୟାଡମ୍ କଣ କଣ ମାନେ କୋଶ୍ଚିନ ସବୁ ଆସେ କୋଉଥିରୁ ଆସେ?
ପ୍ରାୟ ସବୁ ମାଡ଼ାମ୍ ଟେନ୍ଥ ପାଇ ସରୀ ଆପଣ ଡିପ୍ଲୋମା ପାଇଁ ଦିଅନ୍ତୁ କି ଆଇଟିଆଇ ପାଇଁ ଦିଅନ୍ତୁ ପ୍ରାୟ ସେ ଟେନ୍ଥ ରିଲେଟେଡ୍ ହିଁ କେଶ୍ଚିନ୍ ପଡ଼େ ଯେମିତି ଆମର ଯୋଉ ଯୋଉ ସବଜେକ୍ଟ ଥାଏ ଏଇ ସାଇନ୍ସ ହେଲା ଟିକେ ଇହେ ଇହେ ମାନେ ସାଇନ୍ସ ମ୍ୟାଥ ଏଇ ଟାଇପ୍ ର ଟିକେ ଜେନେରାଲ ଇଏ କମ୍ପୁଟର ଏଇ ଟାଇପ୍ ର ଟିକେ ହିଁ କୋଶ୍ଚିନ୍ ପଡେ ମାନେ ପୁରା ଆପଣ କରିପାରିବେ ମାନେ ଟେନ୍ଥ ରିଲେଟେଡ୍ ହିଁ ଥାଏ।
ଏଇଟା କଣ ଓମ୍ ଯୋଉ ଓର୍ମା ସିଟ ଯୋଉ ଏକ୍ଜାମ କୁହନ୍ତି ସେଇଭଳିଆ। ଖାଲି ଗୋଲ୍ ବୁଲେଇବେ। ନା ଲେଖିବାକୁ ଥାଏ ମଲଟିପୁଲ ଚଏସ୍ ଥାଏ ଆଜ୍ଞା ଆଜ୍ଞା ହଁ। ଓ ହୋ ମଲ୍ଟିପୁଲ ଚଏସ ରେ ତୁକା ମାରିଦେଲେ ବି ମ୍ୟାଡ଼ାମ
ନାଇଁ ନାଇଁ ମ୍ୟାଡାମ ଆପଣଙ୍କର ଏତେ ପରସେଣ୍ଟ ଅଛନ୍ତି ମାନେ ଆପଣ ବଢିଛନ୍ତି ନା ଆଉ ହେଇଯିବ ନା ଆପଣ ଦେଖନ୍ତୁ ଯଦି ଆଇଟି ଆଇ କରିବେ କରନ୍ତୁ ନହେଲେ ଡିପ୍ଲୋମା ପାଇଁ ଦେଖନ୍ତୁ।
ଲାଗୁଛି ନା ଏ କେତେ ଦିନ ହେଲାଣି ପାଠ ପଢା ମ୍ୟାଡାମ୍ ଛାଡି ଦେଇେଇଛି ତ ଆଉ ଟିକେ ମନ ବି ଲାଗୁନି ପାଠ ପାଠ ପଢିପାରେ।
ନାଇଁ ମାମ ସେମିତି ହବ ଯେ କିନ୍ତୁ ଆପଣ କାହା କଥା ଶୁଣନ୍ତୁନି ଡରନ୍ତୁନି ବି ଯେହେତୁ ଆପଣ ବସିି ଗଲେଣି ଟିକେ ଲାଗିବ ସେଇଭଳିଆ କିନ୍ତୁ ଆପଣ ଦିଅନ୍ତୁ।
ଆଜ୍ଞା। ହଁ ସେଇଥିପାଇଁ ମୋର ସବୁବେଳେ ଡାଉଟ୍ ରହୁଥିଲା ମନରେ ବହୁତ୍ ସାରା କୋଶ୍ଚିନ୍ ଥିଲା। ଆଉ ମୁଁ ସେ ସେୟା ସେଥିପାଇଁ ମ୍ୟାଡ଼ମ୍ ଆପଣଙ୍କୁ ଫୋନ୍ କଲି। ଆଉ ଆପଣଙ୍କ ଠାରୁ ଏଇ ସବୁ ଜିନିଷ ଟିକେ ବୁଝିବା ପାଇଁ ମାନେ ଚାହିଁଲି। କାହିଁକି ନା ଆପଣ ବି ଏଇ ଫିଲ୍ଡରେ କାମ କରୁଛନ୍ତି ନା ମ୍ୟାଡାମ୍ ତ ସେ ସେଥିପାଇଁ ଆପଣଙ୍କୁ ଫୋନ କଲି ମ୍ୟାଡ଼ାମ୍। ଆଜ୍ଞା ମ୍ୟାଡ଼ାମ୍ ଆଉ ମ୍ୟାଡାମ ଆଉ ଗୋଟେ ଜିନିଷ ଜାଣିବାର ଥିଲା ହେଲା
ଆଜ୍ଞା।
ଏଇ ଯୋଉ କଲେଜ ମାନେ କଣ ମ୍ୟାଡ଼ାମ୍ ଆଇଟିଆଇ ପରେ ପ୍ଲେସମେଣ୍ଟ ଦିଅନ୍ତି।
ହଁ, ହଁ ମ୍ୟାଡ଼ାମ୍ ପ୍ଲେସମେଣ୍ଟ ଦିଅନ୍ତି।
ଦିଅନ୍ତି ନା ସେମାନେ ଯଉ ପ୍ଲେସମେଣ୍ଟ ଦିଅନ୍ତି ସବୁ କଣ ପ୍ଲାଣ୍ଟ ଏରିଆରେ ଦିଅନ୍ତି?
ହଁ ପ୍ରାୟ ମାନେ କିଛି କିଛି ଲୋକେସନ ରେ ପ୍ଲାଣ୍ଟ ଏରିଆ ଲୋକେ ସନ୍ ୱାଇଯ ଦେଖିକି ମ୍ୟାମ୍ ଜେମ୍ ତି କି ଅ ମାନେ ଆପଣଙ୍କର ରିଜନ ହିସାବରେ ମାନଙ୍କର ଯୋଉ ଲୋକେସନ ଅଛି। କିଛି କିଛି ଲୋକେସନ ପ୍ଲାଣ୍ଟ ବହୁତ ଅଛି। ହେଲା ତ ସେଇ ପ୍ଲାଣ୍ଟରେ ଦେବେ ନହେଲେ ନାଇଁ ଯଦି ଅଲଗା ରିଜନରେ ଆପଣ ପଡିଲେ ତ ପ୍ଲାଣ୍ଟ ପ୍ରାୟ ନ ପ୍ରାୟ ସବୁ ସେଇ ୱୋର ହାଉସରେ ଏଇ ଟାଇପର ସବୁ ଏକ୍ଯୁକେଟିଭ ଇଏ ହିସାବରେ ସବୁ ପ୍ଲେସମେଣ୍ଟ ଦିଅ।
ଓ ହଁ ହଁ ଆଉ ଡିପ୍ଲୋମା ପରେ ବି ପ୍ଲେସମେଣ୍ଟ ଦିଅନ୍ତି ନା?
ହଁ ହଁ ଡିପ୍ଲୋମା କରିବେ ପ୍ଲେସମେଣ୍ଟ ଦିଅନ୍ତି କୋଉମାନେ ପୋଷ୍ଟରେ ସାଇଡ୍ ସୁପରଭାଇଜର। ଇଞ୍ଜିନିୟର ଏଇ ଟାଇପର ସବୁ ପୋଷ୍ଟିଙ୍ଗ ହୁଏ।
ଆଜ୍ଞା ଆଜ୍ଞା କିନ୍ତୁ ଡି- ଡି - ଡି - ଡିପ୍ଲୋମା ପରେ ଯଦି ଆଇଟି ଆଇ ପରେ ଡିପ୍ଲୋମା କରନା ଯଦି ମୁଁ ଜବ କରୁଛି ତା ଦେଲେ ମତେ ଲାଗୁଛି ମତେ ବହୁତ ସାରା ମାନେ ଚଏସ୍ ମିଳିବ କରିବା ପାଇଁ।
ହଁ ମ୍ୟାଡାମ କଣ କହିଲେ ଆପଣଙ୍କର ବ୍ରାଞ୍ଚଟା ସିଲେକ୍ସନ ହେଇଯାଉଛି ନା ତ ସେଇ ତାପରେ ଆମର ପ୍ଲୋମାରେ ବି ଆପଣଙ୍କ ପାଇଁ କଣ ଇଲେକ୍ଟ୍ରୋନିକ୍ସଟା ପଳେଇ ଆସିବ। ନହେଲେ ଆପଣ ଇଏ ବି ନେଇପାରିବେ କମ୍ପ୍ୟୁଟର ବି ନେଇପାରିବେ। ତ ବେଟର ରହିବ ଆପଣ। ଗୋଟେ କାମ କରନ୍ତୁ ମ୍ୟାଡ଼ାମ ଆପଣ ତେନ୍ଥର ନେବେ ଡି ଡିପ୍ଲୋମାଟା ଦେଖନ୍ତୁ ନହେଲେ, ମତେ ଲାଗୁଛି ଡିପ୍ଲୋମାଟା ଆପଣଙ୍କ ପାଇଁ ବେଟର ହବ। ନହେଲେ କି ଆପଣ ଚାହିଁବେ ଆଇ ଟି ଆଇ କରିପାରିବେ।
ଆଜ୍ଞା ମ୍ୟାଡ଼ମ୍ ଥ୍ୟାଙ୍କୟୁ ସୋ ମଚ୍ ମ୍ୟାଡ଼ମ୍। ମୁଁ ଆଡ଼ମିସନ୍ ହେଲେ ଆପଣଙ୍କୁ ଫୋନ୍ କରିବି। ଧନ୍ୟବାଦ ମ୍ୟାଡ଼ାମ, ରଖୁଛି ମ୍ୟାଡ଼ାମ।
ହଁ, ହଁ, ମ୍ୟାଡ଼ାମ ଠିକ୍ ଅଛି।
ହଁ।